ଆପଣଙ୍କୁ ମୁଁ କଥା ଟା ଠିକ ସେ ଶୁଭଚିତ ପୁରା।
ହଁ ହଁ ଠିକ ଶୁଭୁଚି।
ଆଉ ମୁଁ ଆପଣ ଆପଣ ଖାଇ ପିଇବା ସରିଲାଣି ତ ଫାଙ୍କା ଅଛନ୍ତି ତ ଏବେ।
ହଁ ହଁ ମୁଁ ଖାଇସାରିଲୁଣିି ପୁରା।
ମୁଁ ଆପଣଙ୍କ ସହିତ ଗୋଟେ କଥା ପାଇଁ ଫୋନ କରିଥିଲି। କି ମୁଁ ଭାବୁଥିଲି ଏଇ ଯୋ ମୁଁ ଗ୍ରୀଷ୍ମ ଛୁଟି ତ ଏମିତି ଏମତି ସରିଗଲା ବହୁତ ଖରା ଯୋଗୁ ମୁଁ କୁଆଡେ ବୁଲିବାକୁ ଟିକେ ଯାଇପାରିନି ଛୁଆ ପିଲାଙ୍କୁ ନେଇକି ତ ମୁଁ ଭାବୁଥିଲି କି ଦୁର୍ଗା ପୂଜାରେ ଯୋଉ ଦଶ ସହର ଛୁଟି ଟା ହବନି ସେତେବେଳେ ଟିକେ ଯାଇଥାନ୍ତି ଆପଣଙ୍କ ସହର ଆଡେ ଟିକେ ବୁଲିବାକୁ କଣ କହୁଛନ୍ତି।
ଦୁର୍ଗା ପୂଜାକୁ ଆସିଲେ ତ ଦୁର୍ଗା ପୂଜା ଆସନ୍ତୁ ଆସିଲେ ତ ଆମ ଏଠି ତ ବହୁତ ଠାକୁର ଅଛନ୍ତି।
ହଁ ସେଇ ସେଇ ସେତିକି ସମୟରେ ତ ସ୍କୁଲ ଛୁଟି ଅଛି ନା ଛୁଆଙ୍କର ସେତିକି ବେଳେ ଟିକେ ମଜାମସ୍ତି କରିକି ପଳେଇ ଆସିଲେ ହବ ମାନେ ମୁଁ କେବେବ ଭୁବନେଶ୍ଵରର ଦୁର୍ଗା ପୂଜା ଦେଖିନି କହିବାକୁ ବଲେ ସେ ଖାଲି ଯାଇ ଭଦ୍ରକର ଦେଖିଛି ସେଇ ଆପଣଙ୍କର କୋଉଠି କୋଉଠି ସବୁ ମେଢ ଏରିକା ହୁଏ ଆପଣ ଘର ପାଖରେ ହୁଏ।
ଆମ ଘର ପାଖରେ ଏଇଠି ତିନି ଚାରିଟା ମେଡ଼ ହେଉଛି ପୁରା ପାଖରେ ଚାଲିକି ପଳେଇବ ଆଉ ଏଠି ଭୁବନେଶ୍ୱରରେ ମିନିମମ୍ ପଚାଶ ଷାଠିଏଟା ଖଣ୍ଡ ମେଡ଼ ହେଉଛି ବୁଝିଲେ କି ମାନେ ଏତେ ମେଢ ହଉଛି ମାନେ ସନ୍ଧ୍ୟାବେଳେ ତମେ ଯାଇପାରିବନି ଆଉ ଆମେ ସବୁ ଯାଉ ରାତି ଦଶଟା ପରେ ଯାଇ ରାତି ଦିଟା ତିନିଟା ବେଳକୁ ଫେରୁ ଆଉ ତମେ ଯଦି ଆସିବା କଥା କହୁଛ ତାହେଲେ ତମେ ସପ୍ତମୀ ଦିନ ପଳେଇ ଆସ ଅଷ୍ଟମୀ ନବମୀ ଦଶମୀ ତିନି ଦିନ ବୁଲିବ।
ଆଚ୍ଛା ଆଚ୍ଛା ଆ ଆଚ୍ଛା ଯୋଉ ଆପଣ ଏବେ କହିଲେ ରାତି ଦିଟା ବେଳୁକୁ ମୁଁ ଭାବିଲି ସନ୍ଧ୍ୟାଏଳେ ଟିକେ ଭଲ ହୁଅନ୍ତା ନାଁ ରାତି ଦିଟା ଅଳୁକୁ ତ ଲୋକ ନଥିବେ କିଏ ପୁରା ଫାଙ୍କା ଥିବ ବୋଧେ।
ଆପଣ ଦେଖିନାହାନ୍ତି ଆସନ୍ତୁ ଦେଖିବେ ଲୋକ ସେ ଗହଳିରେ ପଶିବା ପାଇଁ ଯାଉନାହାନ୍ତି ରା ଦିନ ରାତି ଦଶଟା ଏଳେ ବାହାରୁଚନ୍ତି ଯାଇଁ ସବୁଆଡ଼େ ବୁଲିକିି ଦିଟା ରାତି ଦିଟା ତିନିଟାରେ ଫେରୁଚନ୍ତି। ଦେଖିବେ କେତେ ଲୋକ ଗହଳି।
ସତରେ ନାଁ କଣ?
ହଁ ଆପଣ ଫ୍ରୀରେ ଫ୍ରୀରେ ଟିକେ ଦେ ଖିପାରିବେ ମାନେ ରାତିରେ ଆପଣ ଫ୍ରିରେ ରଖିପାରିବେ ଆଉ ସନ୍ଧ୍ୟା ଏଳେ ଆପଣ ଗାଡ଼ି ଥୋଇବାକୁ ଜାଗା ପାଇବେନେଇ ଚାଲି ଚାଲିକା ଯାଇପାରିବେନେଇ ଆପଣ ଦଶଟା ଜାଗାରେ ଦିଟା ଠାକୁର ଦେଖିକି ଆସିବେ।
ଅ ହ ହା ମାନେ ପୁରା କଣ ଗାଡ଼ି ମାନେ ଏମତି କାର ଫାର୍ ଆଲାଉ ଅଛି ନାଁ ଖାଲି ଦିଚକିଆ?
ନାଇଁ କାର ଆଲାଉ ଅଛି ଯେ କିନ୍ତୁ କାର୍ ଆପଣ ଡିଷ୍ଟାନ୍ସ ତେ ରଖିବାକୁ ପଡ଼ିବ। ତ ଠାକୁର ଗୋଟେ ଜାଗାରେ ହାପ୍ କିଲୋମିଟର ବାଟରେ କାର ରଖୁଥୁବ ସେଠୁ ଚାଲି ଚାଲିକା ଆସୁଥୁବ। ଏଇଆ ଆଉ କଣ।
ଆଚ୍ଛା ଯେ ଆପଣ ଯୋଉ ଏବେ କହିଲେ କି ଆପଣଙ୍କ ଘର ପାଖରେ ଯଉ ଚାଲିକି ଦର୍ଶ ଉ ଯାହା କୋଉଠି କୋଉଠି ହୁଏ କହିଲେ ଯୋଉ ଚାରି ଛକ ଆଉ କୋଉଠି କହିଲେ?
ଆଉ ଚାରି ଛକ ବ୍ରହ୍ମେଶ୍ଵର ଛକରେ ହୁଏ ଚାରି ଛକରେ ହୁଏ ବରଗଡ଼ ଛକରେ ହୁଏ ତାପରେ ଚିଲି ପୋଖରୀ ଗୋଟେ ଅଛି ସେ ଚିଲି ପୋଖରୀ ଛକରେ ହୁଏ‌। ହେଠି ତା ପାଖରେ ରଘୁ ଦେହୁରୀ ଛକରେ ହୁଏ। ବି ଜେ ବି ନଗରରେ ହୁଏ। ଆଉ ବିଜୟନଗର ଦିଇଟା ହୋଉଚି। ବିଜୟନଗରରେ ଫ୍ଲାଟ୍ ପାଖରେ ଗୋଟେ କଳ୍ପନା ଛକ ଗଲା ଓଳୁକୁ ସେଠି ଗୋଟେ ଏ ଠାକୁର ହୋଉଛନ୍ତି। ଏଇ ପାଖରେ ମାନେ ଏ ଚାଲିକି ପଳେଇବେ। ଆଉ ତାପରେ ତ ବାହାରୁ ଓଲ୍ଡ ଟାଉନ ଭିତୁରୁକୁ ପଶିଲେ ଆପଣ ମିନିମମ୍ କୋଡ଼ିଏ ତିରିଶ ଟା ମେଢ଼ ଦେଖିବେ। ଆଉ ବଡ଼ ବଡ଼ ଠାକୁର ଆମର ସହିଦନଗର ଅଶୋକନଗର ଆଉ ନୂଆପଲ୍ଲୀ ଆଉ ରସୁଲଗଡ଼ ବର ବରମୁଣ୍ଡା ହୁଁ ଏମିତି ବୋହୁତ ଅଛି। ଛଅ ନମ୍ବର ପଟେ ଗଲେ ସେପଟେ ଦି ଚାରିଟା ମେଢ ଅଛି। ଆଉ ସେପଟ ତ ସବୁ ସବୁ ପଟିଆ ଫଟିଆ ସେ ଏରିଆ ସବୁଆଡ଼େ ସବୁଆଡ଼େ ଠାକୁର ଉଁ।
ହଁ ଆପଣଙ୍କର ସେ ମାନେ ହଁ ସେ ଯୋଉ ବଡ଼ ବଡ଼ ମେଢ଼ କଥା କୋହୁଚନ୍ତି ତାଙ୍କର କଣ ସେପାରେଟ ମାନେ ଅଲଗା ଜାଗା ଅଛି ଦୁର୍ଗା ପୂଜା ପାଇଁ ନାଁ ସେମିତି ହିଁ କରିଦିଅନ୍ତି ମନ ଇଚ୍ଛା।
ନାଇଁ ନାଇଁ ନାଇଁ ସ୍ୱତନ୍ତ୍ର ସେମାନଙ୍କର ଜାଗା ଅଛି ମାନେ ଠାକୁର ମାନେ ଗୋଟେ ପଡ଼ିଆ ସ୍ୱତନ୍ତ୍ର ଅଛି ମାନେ ସେମାନଙ୍କର ଇଭିନ୍ ବି ଘର ବି କରିଦେଇଚନ୍ତି। ଆଉ ତା ସାଇଡ଼ରେ ଦୋକାନୀ ମାନ ବସିବା ପାଇଁ ଦୋକାନ ଷ୍ଟଲ ସେମତି କରିବା ପାଇଁ ଜାଗା ଅଛି। ଆଉ ପାର୍କ କିଙ୍ଗ ପାଇଁ ଜାଗା ଅଛି। ତାଙ୍କର ପୋଲିସ ପୋଲିସ ତାଙ୍କର ଷ୍ଟାଫ୍ ପିଲା ସବୁ ଜଗନ୍ତି। ଆଉ ତାଙ୍କର ସିଷ୍ଟମ୍ ସବୁ ଅଲଗା ପ୍ରକାର ପ୍ରାୟ। ଆଉ ପ୍ରତି ମଣ୍ଡପରେ ଆପଣ ଅଷ୍ଟମୀ ଠାରୁ ଅଷ୍ଟମୀ ନବମୀ ଦଶମୀ ତିନି ଦିନି ଖାଇବା ପିଇବା ଆପଣ ଦିନ ଏଗାରଟାରୁ ଆରମ୍ଭ ବାରି ରାତି ଏଗାରଟା ପର୍ଯ୍ୟନ୍ତ ଅରୁଆ ଭାତ ଡାଲମା ଖଟା କ୍ଷିରି ଖାଇବା ପିଇବା ସବୁଠି ଅଛି ବଡ଼ ବଡ଼ ମଣ୍ଡପରେ।
ଆଚ୍ଛା ଆଚ୍ଛା ଯୋଉ କହିଲେ କି ବଡ଼ ବଡ଼ ମଣ୍ଡପରେ ଦିଅନ୍ତି ମାନେ ମନ ଇଚ୍ଛା ସୁ ଜିଏ ନାହିଁ ସିଏ ଯାଇକି ଖାଇ ପାରିବେ ନାଁ?
ହଁ ହଁ। ବଡ ବଡ ମଣ୍ଡପ ମାନଙ୍କରେ ଆପଣ ଯିବେ ବାହାରିବେ ଯୋଉ ପଟେ ଠାକୁର ଦେଖିକି ସେଇଠି ତାଙ୍କର ଷ୍ଟଲ ଆରମ୍ଭ କରିଚନ୍ତି ଯିଏ ଯିବେ ସେମାନେ ଡାକିକି ଦେବେ ଖାଇକି ଯାଆନ୍ତୁ ଖାଇକି ଯାଆନ୍ତୁ ଆଉ ସବୁଠୁ ବଢ଼ିଆ ଲାଗେ ତାଙ୍କର ଗୋଟେ ପଖାଳ କରନ୍ତି। ଉଁ
ଓହୋ ପଖାଳ ମାନେ କେମିତି ପଖାଳ କେମିତି କରିକି ଖାଇବାକୁ ଦେବେ?
ଏଠିକା ଗୋଟେ ଦହି ପଖାଳ ହୁଏ ଦହି ପଖଳା ଭଜା ଆଉ ଖଟା ଫଟା ଏମତି ସବୁ କରନ୍ତି ତାଙ୍କର ଗୋଟେ କରନ୍ତି ଉଁ।
ଆଚ୍ଛା ଆଚ୍ଛା ଆପଣ ଯୋଉ ଏବେ କହିଲେ କି ଯୋଉ ଓଲ ଟାଉନ୍ ପଟେ ବ କୋଡିଏଟା ଖଣ୍ଡେ ମେଢ ଓଲ ଟାଉନ୍ ପଟେ ତ ଜାଗା ନାହିଁ। ଯେମତି ଶହୀଦନଗର ହେରିକାରେ ଅଛି ସେତେ ମେଢ କେମିତି ହୁଏ?
ଓଲ ଟାଉନରେ ଆଜ୍ଞା ସାହି ଅଛି। ବୁଝିଲେ କି? ଯେମତି ଆପଣଙ୍କ ଗାଁରେ ଏ ସାହି ସେ ସାହି ସବୁ ଅଛି ଏଠି ଓଲ ଟାଉନରେ ତାଙ୍କର ଗୋଟେ ସାହି ଅଛି ବିଭିନ୍ନ ସାହି। ତେଣୁ ବଜାର ଓପରେ ଯାହା କରନ୍ତି କରନ୍ତି ସାହି ବାଲା ସେମାନେ ଯୋଉ ସବୁ ବଢ଼ିଆ କରୁ ଠାକୁର ବଢ଼ିଆ କରୁଚନ୍ତି।
ଆଚ୍ଛା ମାନେ ସାହିର ଲୋକମାନେ ଯେମତି ଗାଁରେ ସବୁ ସରସ୍ଵତୀ ପୂଜା ଗଣେଶ ପୂଜା କରନ୍ତି ସେମତି ସାହିର ଲୋକ ପଇସା ଆଦାୟ କରିକି କରିଥାନ୍ତି। ଏଇୟଆ ତ?
ହଁ ହଁ।
ଅଁ ହଁ ସେଠି ବି ଖାଇବା ପିଇବା ହୋଉଥୁବେ ତ?
ତକ ଜାଗାରେ ବଡ଼ ବଡ଼ ଅନୁଷ୍ଠାନଙ୍କରେ ଖାଇବା ପିଇବା ହୋଉଚି।
ଆପଣଙ୍କ ଘର ପାଖରେ ଯୋଉ ହୁଏ ସେଠି ଖାଇବା ପିଇବା ହୁଏ କଣ କଣ?
ଉଁ ଆମେ ବ୍ରହ୍ମେଶ୍ୱର ଛକରେ ଗୋଟେ ଦିନ ଖାଇବାକୁ ଦିଅନ୍ତି ଏଇ ଅରୁଆ ଭାତ ଡାଲମା ଖଟା ଖିରି। ଆଉ ଏଠି ଆମର ନେତାଜୀ କ୍ଲବ ଗୋଟେ ଅଛି। ସେଠି ହୁଏ ସେଠି ବି ଗୋଟେ ଦିନ ଖାଇବାକୁ ଦିଅନ୍ତି। ଆଉ ବଡ଼ ବଡ଼ ପେଣ୍ଡାଲ ମାନଙ୍କରେ ସବୁ ସବୁଦିନ ଅଷ୍ଟମୀ ନବମୀ ଦଶମୀ ତିନି ଦିନ ଯାକ ଖାଇବାକୁ ଦିଅନ୍ତି।
ହଁ ବଡ଼ ବଡ଼ ମ ମଣ୍ଡପରେ ବ ଭୋଉତୁ ପଇସା ଆଦାୟ ହେଇଥିବ ଆଉ। ସେଇଥିପାଇଁ ଦୋଉଥୁବେ ଆଜିିକାଲି ମୁଁ ଯୋଉ ଭ ଟିଭିରେ ଦେଖୁଥୁଲି ଉଁ ଗଣେଶ ପୂଜା ବି ଏପଟେ କୁଆଡ଼େ ଭଲସେ ପୁରା କରୁଚନ୍ତି। ମୁଁ ଦେଖୁଥିଲି ପୁରା ଦୁର୍ଗା ପୂଜା ଭଳିଆ। ନାଁ?
ମାନେ ଗଣେଶ ପୂଜା ମାନେ ପ୍ରତି ଭୁବନେଶ୍ୱରରେ ପ୍ରତି କଲୋନୀରେ ସବୁ ଯୋଉ ତାଙ୍କର ସୁ ଯୁବକ ସଂଘ ଅଛି ସେମାନେ ସବୁ କରୁଚନ୍ତି। ଆଜିକାଲି ଏଇ ଗୋଟେ ଧର ଏଠି କୋଡ଼ିଏଟା ଘର ଅଛନ୍ତି ସେମାନେ ଗୋଟେ ଠାକୁର କରିଦୋଉଚନ୍ତି। ଆଁ କଲୋନୀରେ ଗୋଟେ କ ଆମରି ମୁଁ ଯୋଉ କଲନୀରେ ଅଛି ସେଠି ବୋଧେ କୋଡ଼ିଏଟା ଖଣ୍ଡେ ଠାକୁର ହୋଉଛି। ଆଉ ଯୋଉ ଦୁର୍ଗା ପୂଜା କଥା କହିଲି ଦୁର୍ଗା ପୂଜାରେ ଆପଣ ସନ୍ଧ୍ୟାଳେ ଗଲେ ଲାଇଟ୍ ଡେକୋରେସନ୍ ଗେଟ୍ ଡେକୋରେସନ୍ ଗୁଡ଼ା ସବୁ ଦେଖିବାକୁ ଭଲ ଲାଗେ। ଆଉ ପିଲାମାନେ ଯାଇଥିଲେ ତ ଖାଲି ଫଟ ଉଠେଇବେ ଆଉ କଣ।
ହଁ ଏଇଟା ତ ଏଇ ସେ ସେମାନେ ଏତେ ଇଏରେ ମଣ୍ଡପ କରିଛନ୍ତି ଆଉ ଟିକେ ଫଟୋ ନ ଉଠେଇଲେ ଆଉ କଣ ମାନେ ଯେତେ ଯା ହେଲେ ବି ବର୍ଷକୁ ଥରେ ନା ଛୁଆଙ୍କର ସତ ଛୁଟି ଥାଏ ସେଇଥିପାଇଁ ତ ଟିକେ ଫଟୋ ଫଟୋ ଉଠେଇକି ଆସିବା କଥା ଆଉ ଖାଇବା ପିଇବା ବି ସବୁ ଥାଏ ନା ରାତିରେ ଆପଣ ଯୋଉ କୁହନ୍ତି। ଯାଉଛନ୍ତି ଦଶଟା ରାତିରେ ଖାଇବା ପିଇବା ଥାଏ ନା ସବୁ ବନ୍ଦ ହେଇଯାଇଥାଏ।
ଏଗାରଟା ପନ୍ତ ଦିଅନ୍ତି ତାପରେ ବନ୍ଦ ହେଇଯାଏ।
ଓ ଆଛା ଆଚ୍ଛା ଘରୁ ଖାଇଦେଇକି ଯିବେ କେତେ ବାଟ ଘରୁ ଖାଇଦେଇକି ଯାଇକି ସ୍ନାକ୍ସ ହେରିକା କଣ ନେଇକଯିବେ ତଥାପି ଥିବ ଗୁପଚୁପ ଚାଟ ଏଗୁଡାକ ସବୁ ଯେମିତି ଥାଏ ମେଳାରେ ନା।
ହଁ ହଁ ଏଇ ଗୁପଚୁପ୍ ଚାଟଫାଟ ସବୁ ମିଳିବ ହରେକ ମାଲ୍ ଦୋକାନ ସବୁ ପଡ଼ିଥାଏ ଆଉ ଟିକେ ଫ୍ରିରେ ଦେଖିକି ଆସିବେ।
ଆା ଆଉ ଯୋଉ ମୁଁ ଭସାଣିୀ ଦିନ ସବୁ ମଣ୍ଡପରେ ଯୋଉ ମୁଁ ଟିଭିରେ ଦେଖିଥିଲି କି ହଉଛି ସବୁ ଠାକୁର ମାନଙ୍କୁ ଗୋଟେ ଜାଗାରେ ଏକାଠି କରନ୍ତି ତାପରେ ସେଠି କଣ ଗୋଟେ ହୁଏ ଆଉ ଡିଜେ ଫିଜେ ବି ସବୁ ବାଜେ ସେଇଟା କଣ ମତେ ଟିକେ ବୁଝେଇଲେ।
ମାନେ ଭୁବନେଶ୍ଵର ତାଙ୍କର ସବୁ ଗ୍ରୁପ କରିଦେଇଛନ୍ତି ତାଙ୍କର ତାଙ୍କର ଏର ତିରିଶଟା ଠାକୁର ତିରିଶଟା ଠାକୁର ଗୋଟେ ଜାଗାରେ ତାଙ୍କର ଆସି ସବୁ ଜମା ହେବେ ଜମା ହେଲା ପରେ ସିରିଏଲ ୱାଇଜ ତାଙ୍କର ଚାଲିବ ଦଳେ ଆ ଯିବେ। ଏପଟେ କୁଆଖାଇ ନଦୀ କିି ଆଉ ଦଳ ବି ଯିବେ ଦୟାାନଦୀ କି ତେଣୁ ସେମାନେ ଗୋଟେ ଜାଗାରେ ଭେଟ ହୁଅନ୍ତି ସମସ୍ତଙ୍କର ଅଲଗା ଅଲଗା ପ୍ରସେସନ ସିରିଏଲ ୱାଇଜ ଠାକୁର ସବୁ ଯାଆନ୍ତି ହୁଁ ସେମାନେ ଗୋଟେ ଜାଗାରେ ଆସି ତା ପ୍ରସେସନ କରିିକି ଯିବେ ସେଥିମଧ୍ୟରୁ କେତେକ ଠାକୁର ଙ୍କୁ ପଠେଇବେ କୁଆଖାଇ ନଇ କି ଆଉ କେତେକ ଠାକୁରଙ୍କୁ ପଠେଇଵେ ଦୟା ନଇକି ତେଣୁ ଏମିତି ପ୍ରକାର ହୁଏ ତାଙ୍କର।
ଓହୋ ମାନେ କୁଆଖାଇ ନଦୀରେ ମାଆଙ୍କର ବିସର୍ଜନ ହୁଏ ଆଉ ଦୟା ନଦୀରେ ବି ହୁଏ ଆଉ କୋଉଠି ହୁଏ ସବୁ ବିସ ର୍ଜନ ନା ଆଉ ସେ ଦିଟା ନ
ଆଉ ଆମର ଏପଟେ। ଟଙ୍କ ପାାଣି ରୋଡ ରେ ସେ ଯୋଉ ଟଙ୍କପାଣି ନଈ ଅଛି ସେଠି ଏଠି ସବୁ ସିଷ୍ଟମ ଅଲଗା ପ୍ରକାର ଅଛି ନଈରେ ଡାଇରେକ୍ଟ ଆଉ ପକଉନାହାନ୍ତି ଏଠି କଣ ହେଇଛି ସ୍ୱତନ୍ତ୍ର ଗୋଟେ ଠାକୁରପଡିଵା ପାଇଁ ଗୋଟେ ପୋଖରୀ ତିଆରି ହଉଛି ଜରି ଫରି ପଖେଇ ଗୋଟେ ପୋଖରୀ ତିଆରି ହେବ ସେଇଠି ନେଇ ମାଆଙ୍କୁ ବିସର୍ଜନ କଡାହବ କାରଣ ନଈରେ ପକେଇଲା ବେଳକୁ ଏତେ ଗୁଡେ ୱେଷ୍ଟେଜ ଜିନିଷ ଗୁଡ଼ାକ ଯେ ଶହ ଶହ ଠାକୁର ପଇଲା ବେଳକୁ ନଈ ସବୁ ଖରାପ ହେଇଯାଉଛି ପାଣି। ହୁଁ
ନା ନାଇଁ ଏଇଟା ସତ କଥା ଏଇଟା ସହରରେ ଭଲ କରିଛନ୍ତି ମାନେ ଅଲଗା ଗୋଟେ କରିଦେଇଛନ୍ତି ମୁଁ ଦେଖିଥିଲି ବୋଧେ କେବେ ଟିଭିରେ ଗଣେଶ ମାନେ ଏମିତି ବି ମାନେ ଉପରୁ ବ୍ରିଜ ଉପରୁ ପକେଇ ଦଉଥିଲେ ଠାକୁରଙ୍କୁ ନା ଏମିତି କଣ ଗୋଟେ ଜାଗାରେ ନେଇକି ଯେମିତି ତାପରେ ବହୁତ ଅଘଟଣ ବି ହଉଥିଲା ଯେମିତିକି। କି ମାନେ ପାଣିରେ ବୁଡି ଯାଆନ୍ତି କି କାଳେ କଣ ହବ ଏମତି ପାଇଁ ବି ସେମତି ମାନେ ଛୋଟ ପୋଖରୀ ଟା କରିଦେଇକି ପକେଇଦବା ଟା ମୋ ହିସାବରେ ବି ଭଲ ନା।
ସେଥିପାଇଁ ତ ଆମର ବର୍ତ୍ତମାନ ଭୁବନେଶ୍ୱର ଟା କର୍ପୋରେସନ ହେଇଗଲାଣି ନା ତେଣୁ ବର୍ତ୍ତମାନ ସବୁ ସିଷ୍ଟମ ଚେଞ୍ଜ କରିଦେଇଛି ଠାକୁର ସିକ୍ୟୁରିଟିରେ ଯିବ ଗଣ୍ଡଗୋଳ ଝାମିଲା କେମିତି ନହବ କାରଣ ପିଲାମାନେ ସବୁ ମଦ ଫଦ ପିଇକି ନଚାନଚି କରିକି। ଗଣ୍ଡଗୋଳ ଫଣ୍ଡଗୋଳ କରନ୍ତି କିନ୍ତୁ ଆଉ ସେଗୁଡ଼ା ସବୁ ଚେକ୍ ହେଇଗଲାଣି ଆଉ ଠାକୁର ଗୁଡ଼ାକ ନେଇ ଗୋଟିଏ ଜାଗାରେ ପକେଇବେ ପୋଖରୀ କରିଦେଇଯାଇଛି ହଁ ସେଇଠି ନେଇକି ଠାକୁର ପକେଇଲି ଆଉ ସେମିତି ନଈରେ ଫୋପାଡ଼ି ଦେଲେ ଆଉ ପୁରା ୱେଷ୍ଟେଜ୍ ହେଉଥିଲା ପାଣି ଗୁଡ଼ା ସବୁ ନଷ୍ଟ ହେଉଥିଲା ଆଁ
ନା ଏଇଟା ଭଲ କଥା କିନ୍ତୁ ମାନେ ଏମିତି ହେଇଛି ତାହେଲେ ଏ ସବୁ ଏମିତି ଦୁର୍ଗା ପୂଜାର ସିଷ୍ଟମ ଟା ଅଛି ହଉ ତାହେଲେ ମୁଁ ଆପଣଙ୍କୁ ଜଣେଇବି ସେଇ ସମୟ ଆସୁ ଆପଣଙ୍କୁ ଜଣେଇବି ଆପଣ ଟିକେ ସବୁ ବୁଝାାବୁଝି କରିଦେଇଥିବେ କୋଉଥିରେ କେମିତି ଯିବା କେତେବେଳେ ଯିବା। ଠିକ ଅଛି ହେଲା ରଖୁଛି। ହଉ ତାହେଲେ ମୁଁ ରଖୁଛି ଆପଣ ଯାଆନ୍ତୁ କଣ କରିବେ ସେଇଟା ଆପଣଙ୍କୁ ଖାଲି ଜଣାଇବା ପାଇଁ ମୁଁ ଆପଣ। ଆପଣଙ୍କୁ ଟିକେ କଲ୍ କରିଥିଲି।